ହଁ
ଆଜ୍ଞା ପ୍ରଣାମ।
ନମସ୍କାର।
ଆଜ୍ଞା, କଣ କରୁଛନ୍ତି ଆପଣ?
ଚାହା ପିଉଚୁ ଆଉ ହଁ ବସିକି ଚା ପିଉଚୁ। ତମେ କଣ କରୁଚ?
ଚା କାଇଁ ଚା ଭାରି ଦେହ ପ୍ରତି କ୍ଷତିକାରକ। ନାଲି ଚା ପଉଚନ୍ତି ନା କ୍ଷୀର ଚା ନା ଅମୂଲ୍ ଚା?
ନାଲି ଚା ଟିକେ ଘରେ କଲେ ଟିକେ ପିଇ ଦେଲୁ ଆଉ।
ହଁ ବଢିଆ ବଢିଆ ଜିନିଷଟି କହିଲେ ନାଲି ଚାହା ଦେହ ପ୍ରତି ଟିକେ ଭଲ। ଏସବୁ ଗ୍ୟାସ୍ କରିବ ନା ଅମୂଲ୍ ଚା ଗୁରା ଗ୍ୟାସ୍ କରୁଚି। ଅମୂଲ୍ ପାଉଡର୍ ଗୁରା। ଆଉ- ଆଉ କେମିତି କଣ ମନେ? ପଡିଲା ମୋ କଥା ଏଇ ମୁଁ ଏଠି ଟିକେ ସନ୍ଧ୍ୟା ବେଳେ ସନ୍ଧ୍ୟାବେଳେ ଟିକେ ଜଳଖିଆ ଖାଇକି ଏଠି ବସିଥିଲି ଟିକେ ଆଉ ଆପଣ ଫୋନ୍ କଲେ ଆଉ।
ଜଳଖିଆ କଣ ଖାଇଲେ?
ଜଳିଖିଆରେ ଟିକେ ସିମେଇ କରିଥିଲି ଖାଇଲି ଆଉ।
ସିମେଇ କରିଥିଲେ?
ମୁଁ ଖାଇଲି ଆଉ ପରିବାର ଲୋକଙ୍କୁ ବି ଦେଲି। ସମସ୍ତେ ଖାଇ ପିଇକି ଏଠି ବସିଥିଲୁ ଆଉ।
ହଁ ଆମକୁ ଟିକେ କହିଲେନି ଆମେ ଯାଇଥାନ୍ତୁ ଖାଇଦେଇ ଟିକେ ଆଇଥାନ୍ତୁ।
ଆପଣ ଆସିବେ ବୋଲି କଣ ଆଉ କେବେ ଆପଣଙ୍କୁ ଫୋନ୍ କରିବି ଆସିବେ ଆଉ ଖାଇବେ ଯାହା ଆପଣ କହିବେ ବନେଇଦବା ଆଉ।
ଆଉ ଯେବେ କଣ ଫୋନ୍ କରିବି ସେବେ କହିଲେ ବନେଇବି ହେ- ହଠାତ୍ ତମେ କିଛି ମାନେ କରିକି କହିଲେ ଆମେ ଯିବୁନି।
ଶୁଣନ୍ତୁ ହଠାତ୍ ଆପଣ ଯଉ କହୁଚନ୍ତି ହଠାତ୍ ଯାହାହଲେ ଆପଣ ଖାଇବେ ଆମେ ଯାହା ଖାଉଚୁ। ସୁଜି ଉପମା ଟିକେ ହଉଚ୍ ସିମେଇ ହଉ ନହେଲେ ତ ଟିକେ ଚୁଡା ସନ୍ତୁଳା ହଉ ଏଇ ଟାଇପ୍ ର ସବୁ ଖାଇବା ଏଇ ଜିନିଷ ସବୁ ଆପଣ ଖାଇବେ।
ହାଲୋ ଆଉ ଆପଣଙ୍କ ଦେହ ପା ସବୁ ଠିକ୍ ଠାକ୍ ଅଛି ତ?
ଦେହ ପା ଟୋଟାଲ୍ ଠିକ୍ ଠାକ୍ ଭଲ ସବୁ ଅଛି। ଆଉ ତମର ମୁଁ ଶୁଣିଲି ଛତୁ ଚାଷ କରୁଚ?
ଛତୁ ଆଜ୍ଞା- ଆଜ୍ଞା -ଆଜ୍ଞା ଆମର ହଉଥିଲା ଆଜ୍ଞା। ହାଲୋ।
ହଁ- ହଁ କୁହୁ- ହଁ ହଁ କୁହ ହଁ ମୁଁ କ ମୁଁ ଶୁଣିଲି ପା ଛତୁ ଚାଷ କରୁଚନ୍ତି।
ଆଜ୍ଞା ଛତୁ ସା- ଛତୁ ଚାଷ ହଉଥିଲା ଏଇ ଗୋଟ୍-ଏକ ବର୍ଷ ହବ ଆଉ ହଉନି। ହାଲୋ। ହାଲୋ। ଆପଣଙ୍କୁ ଶୁବୁଚି ହାଲୋ- ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଆପଣ